ହ୍ୟାଲୋ।
କଣ କରୁଛୁ?
ଏଇଠି ବସିକି ଟିଭିି ଦେଖୁଥିଲି।
ଆଉ କଉଠି ଟିଭି ଦେଖୁଥିଲୁ କୋଉ ପଟେ ଅଧାର ପଟେ। ଆଡେ ଖାଇବାବୁ ଖାଇକି ଆସିକି ସାଙ୍ଗେ ସାଙ୍ଗେ ଛାତ ଉପରକୁ ଆସିୁଛି ଆଉ।
କଣ ଖାଇଲୁ ବା?
ଏ କଣ ଆଜିରୁ ଚାଷ ହେଇଛି। ବଜାରେ ଚାଉମିନ ହାପପ୍ଲେଟ ଆଉ ଚିକେନସ୍ଟିକ ଗୋଟେ।
ଆ ଆଉ ଖାଇକି ଆସିଛୁ ଫାଷ୍ଟ ଆଉ ରୋଷେଇ ଭାତ ବସିଥିଲା।
ଖାଲି ଭାତ ଆଉ ଭାତ ସହିତ ଆଉ କଣ ଅଛି ସାଇଡ?
ଭାତ ଡାଲି ଭଜା କାଙ୍କଣ ଭଜା।
ଆଚ୍ଛା ଭାତ ଡାଲି କାଙ୍କଣ ଭଜା।
ହଁ।
ଆଉ ରାତିରେ ରୁଟି ହେକାଆଉ କିଛି ହଉନି?
ନାଇଁ ଆମର ଏପଟେ ଆମେ ରୁଟି ଖାଉନୁ।
ଭାତ ଚାଲିଛି ସବୁବେଳେ ରାତିରେ।
ହୁଁ ଭାତ ସବୁବେଳେ ମାନେ ସକାଳେ ଭାତ ଉପର ବେଳା ଭାତ ରାତିରେ ଭାତ।
ଖାଲି ଭାତ।
ଖାଲି ଭାତ ଭାତ ତରକାରୀ।
ଭାତ ତରକାରୀ।
ଏ ରୁଟି ଏମିତି ମଝିରେ କେତେବେଳେ ଆଉ ହଁ ମଝିରେ କେତେବେଳେ କେମିତି ରୁଟି ଆଉ ସବୁବେଳେ ଆମେ ରୁଟି ଖାଉନୁ।
ଆଉ ତମର ସେପଟେ ବର୍ଷ ଏକା ହେଲାଣି ନା ହେଇନି।
ହଁ ବର୍ଷା ହଉଛି ଯେ ସେତେ ଜୋରରେ ହଉନି ଅଳ୍ପ ଅଳ୍ପ ହଉଛି କିନ୍ତୁ ଜୋର ସେ ବର୍ଷା ଆସୁଛି ପକଉନି।
ବର୍ଷା ଯୋଉ ବର୍ଷ ଆସୁଛି ପକଉନି ଧୀରେ ସୁସ୍ଥେ ହଉଛି ଆଉ ଆମ ଆଡ଼େ ତ ଏବେ ବର୍ଷା ହେଇଥିଲା ଦି ଦିନ ହେଲା। ଏବେ ଅଳ୍ପ ଅଳ୍ପ ପକେଇ ଉଠଉଛି ପକଉନି।
ହଁ ଉଠେଇକି। ଘଡ଼ଘଡ଼ି ମାରିକି ଆସୁଛି କିନ୍ତୁ ପକଉନି ବର୍ଷା କଣ କରିବ ତମ ଆଡ଼େ ହଉଛି ନା ନାଇଁ?
ହଁ ଆମ ଆଡ଼େ ସେମିତି ପଳେଇ ଆସୁଛି କଳାହାଣ୍ଡିଆ ହେଇକି ଟିକେ ଯଝିପି ଝିପି ହେଇ ଆଉଛି। ଅଳ୍ପ ସମୟ ପକେଇ ଦଉଛି କୋଉ। ମାନେ ଚାରିଆଡ଼େ ଓଦା ବି ହେଇନଥିବ ମେଘ ଭାଙ୍ଗିକି କୁଆଡ଼େ ପଳଉଛି ପକଉନି। ଚାଷ ବାଷ ବି ହେଇପାରୁନି ତଳି ଏକା ପକେଇବା କଥା ଏବେ।
ହଉଛି। ହଁପଟେ ତଳି ପଡ଼ିଲାଣି?
ଏବେ ଏ ନା ଏବେ ତଳିକୁୁଆଡ଼େ କଣ ପଡ଼ିବ ସବୁ ଆଡ଼େ ତ ତ ଯୋଉ ପକେଇ ଦେଇଥିଲା ଆମେ ଓଦା ହେଇକି ଅଛି ଆଉ ଖରା ଏବେ ଦି ଦିନ ହେଇଛି ଆଉ ତିନି ଚାର ଦିନ ପରେ ବୋଧେ ଖରା ହେଲାଠୁ ଯାହା ପାଗିଲେ ବିଲ ତଳି ଏକା ପଡ଼ିବ। ଆଉ ତଳି ନ ପକେଇଲେ କଣ ଚାଷ ବାସ ହବ ବର୍ଷା ଦିନେ। କିଛି ତ ଖରିଫ ଫସଲ କିଛି ହେଇପାରିବନି। ଆଚ୍ଛା ତମ ଆଡ଼େ ଯୋଉ ତମ ବାରିପଟେ ଯୋଉ ଆମ୍ବ ଗଛ ଥିଲା ଏଇ ଆମ୍ବ ଗଛରୁ ଆମ୍ବ ସଇଲାଣିନା ଅଛି ବ ଆମ୍ବ?
ଆମ୍ବ ସରିଲାଣି ଗଛରୁ ଘରେ ଅଛି ଆଉ।
ଘରେ ଅଛି।
ଘରେ ଅଛି ଯେ ଆମ୍ବ
ସେଇଟା ପାଚିଲା ନା ତାକୁ ଖଟା ଫଟା କଣ କଲ?
ନାଇଁ ଖଟା କରାହେଇଛି। ଖଟା କରିକି ରଖା ହେଇଯାଇଛି ଆମ୍ବ ଖଟା କତୁରା ଖଟା ହେଇଛି।
କତୁରା କଟା ଆଉ କଣ ଚଟି।
ଚୁପି। ସୋରିଷ ଦେଇକି ଆମ୍ବ ସରା ତ ହେଇଛି ସେଇଟା ସେ ଆମ ଗଛ ଗଛ ଆମ୍ବରେ ହେଇନି।
ଆଉ କାହା ଗଛ ଆମ୍ବ?
ସେଇଟା ବାହାରୁ କିଣିକି ଆଶାହେଇଥିଲା ଆଣିଥିଲେ।
ବାହାରୁ ଆଣିକି ତାକୁ ଦୋରୁଅ କାଢ଼ିକି
ହଁ ସେଇଟା ଆମ୍ବ ସରା କରିକି ସେ ତେଲ ଫେଲ ଲୁଣ ଲଙ୍କା ପଡ଼ିକି ଥୁଆ ହେଇଯାଇଛି ପୁରା ବର୍ଷ ଯାକ ଖାଇବା ପାଇଁ।
ଆଚ୍ଛା। ଆଉ ତମ ଭାଇ ଭଉଣୀ କଣ କରୁଛନ୍ତି?
ସେମାନେ ଅଛନ୍ତି ଘରେ ଘରେ ଅଛନ୍ତି ମ। କୋଚିଂ ରୁ ଆସିଲେଣି ହାରି ଆସିଲେଣି ହାରି।
ତୁ ଆସିଲେଣି ଆସିକି ଘରେ କଣ କରୁଛନ୍ତି ଟିଭିି?
ଟିଭି ଦେଖୁଛନ୍ତି ଆସିକି ଆଉ କେହି ପଡୁନାହାଁ ତି ପାଠ ଆସିଲା ମାନେ ଟିଭି ମୋବାଇଲ ଯିଏ ଯାହା ପାଇବ ସେଆ ପାଠ ଆଉ କିଏ ପଢୁଛି। ଟୁଉସନରେ ତ ପଢ଼ିଆ ସଇଲା ଆଉ ଘରେ ଆଉ ଦେଖା ଦେଖି ନାହିଁ ବହି। ହଁ ଘରେ ଆଉ ବହି ଦେଖା ନାହିଁ। ଆମର ତ ଏବେ ସେ ମିଷ୍ଟାର୍ ହବ।
କେବେ?
ଆମର ଏଇ ଜୁଲାଇରେ ହବ।
ଜୁଲାଇରେ ତ ତୁ ନେଇଛୁ ଓଡିଆ ଅନର୍ସ?
ହଁ ମୋର ଓଡିଆ ଅନର୍ସ।
ଓଡିଆ ଅନର୍ସ ଜୁଲାଇରେ ହେଲେ ପଢାପଢି ଏବେଠୁ କରିବାକୁ ପଡିବ ଆଉ। କୋ ମାନେ ଫାଷ୍ଟ ୱିକ୍ ରୁ ନା ସେକେଣ୍ଡ ୱିକରୁ?
ନାଇଁ ଥାର୍ଡ଼ ୱିକରେ ହବ।
ଥାର୍ଡ଼ ୱିକରେ ହେଲେ ତା ପୂର୍ବରୁ ଇଣ୍ଟରନାଲ୍ ହେବନି କି?
ଫାଷ୍ଟ ୱିକରେ ଇଣ୍ଟରନାଲ ହବ।
ପ୍ରଥମ କି ଇଣ୍ଟରନାଲ ହବ ତାପରେ ତମର ପ୍ରାକ୍ଟିକାଲ ହେରିକା ତ କିଛି ନଥିବ।
ଅଛି ଆମର ଅଛି ବା ମାଇନର ଅଛି ଏଜୁକେସନ୍।
ଆଚ୍ଛା ଆ ଜା ଆଉ ତମର ଯୋଉ କଣ ଫିଲ୍ଡ ୱାର୍କ କଣ ପଡିଥିଲା ବା କ
ହଁ ବା ଆମର ଇଣ୍ଟର୍ନସିପ ଚାଲିଛି।
ଆ କଁ ସର୍ ସରିନି?
ନାଇଁ ସେଟା ସରିନି ସେଟା ବହୁତ ଜୁ ମାନେ ସବୁ କ କଲେଜ ପିଲା ହେବେ
ହୁଁ।
ଆମ କଲେଜଟା କେବଳ ଚି। ଆମର ଅଙ୍ଗନବାଡ଼ି ସେଣ୍ଟ
ଅଙ୍ଗନୱାଡ଼ି ସେଣ୍ଟର ମାନେ ତମ ପଞ୍ଚାୟତ ସାରା ନା ଆଉ ବାହାରେ।
ନାଇଁ ନାଇଁ ଉ ବାହାରେ ତମେ ଯୋଉ ବି ପଞ୍ଚାୟତ ଯାଇପାରିବ କିନ୍ତୁ ପନ୍ଦର ଟା ଅଙ୍ଗନବାଡି କେନ୍ଦ୍ର ଆ କଭର କରିବାକୁ ପଡିବ ଯେମିତି ହେଲେ।
ମାନେ ସେ କଭରଯେବୁଲେ ସେ କଭର କଣ ତାର ଖାଲି ଡକ୍ୟୁମେଣ୍ଟେସନ୍ ହେବ ନା ଖାଲି ଗାଁ ନାଁ ଠିକ କ ନାଁ ଲେଖା ହବ ଆଉ କିଛି ନାହିଁ।
ନାଇଁ ନାଇଁ ଶ୍ରୀ ଅଙ୍ଗନବାଡିକୁ ଯିବ। ସେ ଅଙ୍ଗନବାଡି ବିଷୟରେ ସବୁ କିଛି ଜାଣିବ ମାନେ ପଚାରିବ ତାଙ୍କୁ କେତ୍ ତେ କୋଶ୍ଚିନ ଅଙ୍ଗନବାଡି ବିଷୟରେ ଆଉ। ପିଲାଙ୍କୁ କେମତି କଣ ପଢଉସନ୍ତି ଖାଇବା ପିଇବା ଦିଆହଉଛି ନା ନାଇଁ ଠିକ୍ ସେ। ହଁ ଯେମତି କେମତି ଭୋଟ ନେଲା ଟାଇମରେ ପଚରା ହୁଏ।
ଆଚ୍ଛା ଆଚ୍ଛା।
ଆ ସେମିତି ଯାଇି ପଚାରିବ ହଁ ଜନଗଣନା ଟାଇପର।
ଆଛା ଆଉ ତମ ଗାଁ ସେପଟେ ଏବେ ତ ବି ଏଲ କାମ ଆକା ଚାଲିଥିବ ନା?
କଉ କାମ?
ବି ଏଲ ଓ। ଏସ ଆଇ ଆର କାମ ସେଗୁଡା ତ ସେମିତି ହଉଛି ଆଉ।
ହଁ ସେଇଗୁଡାକ ଅଙ୍ଗନବାଡି ଦିଦି କରୁଛନ୍ତି ବା।
ତମର ସେମିତି ହଉଥିବ ଆଉ।
ହଁ ଆମର ସେମିତି ହଉଛି ଯେ ଉଁ କଣ କହିଲ ଯୋଉ ଅଙ୍ଗନବାଡି ଗୁରାକ ସକାଳୁ ଖୋଲି ଯାଉନି କି।
ହୁଁ।
କେତେଟା ସକାଳୁ ଖୋଲିଲା ଳକୁ କେତେଟା ଦଶଟାରେ ଖୋଲୁଛି।
ହୁଁ।
ଆ ଗୋଟେ ଅଙ୍ଗନବାଡିିକି ଗଲା ବେଳକୁ ଆଉ ଗୋଟେ ଠୁ ଆଉ ଗୋଟେ ଠିକ ଗଲା ଳକୁ ସେ ବନ୍ଦ ହେଇଯାଉଛି ଫେରିକି ଆସିବାକୁ ପଡୁଛି।
ଆ ହା ଆ ଏମିତି ହେଲେ କେମିତି ହବ।
ଏମିତି ଯିବାକୁ ଖରା ବି ହେଇଯାଉଛି।
ହୁଁ।
ଆଉ କଷ୍ଟ ପଡୁଛି ଟିକେ ଆଉ କଣ କରିବୁ।
ହ ପଢାପଢି ପିଲା ତ ନିହାତି ତମର କରିବା କଥା ଫିଲ୍ଡ ୱାର୍କ ଇଣ୍ଟର୍ନସିପ ଆଉ।
ହଁ ସେଇଟା ନ କଲେ ବା ହବନି ବ୍ୟାକ ଲାଗିଯିବ କହୁଛନ୍ତି।
ହୁଁ ନିଆଦ
ସେଇଟା ସେ ସେଇଟା ପୁଣି ସରିଲା ପରେ ତା ଉପରେ ରିପୋର୍ଟ ଲେଖିବାର ଅଛି।
ରିପୋର୍ଟ
ହ୍ୟାଲୋ।
ସବୁ ଲା
ହଁ
ତ ଜେଜେମା କଣ କରୁଛନ୍ତି?
ହାଲୋ।
ହଁ
ହ୍ୟାଲୋ।
ହ୍ୟାଲୋ।